ହ୍ୟାଲୋ।
ହ୍ୟାଲୋ।
ହଁ।
ଘରେ କେହି ନାହାନ୍ତି କି?
ଘରେ ନାହି ଆଇଙ୍କ ପାଖକୁ ଯାଇଛନ୍ତି ମେଡିିକାଲ।
ହୁଁ।
ଆମେ ଝିଅ ମୁଁ ସାନ ମାଉସୀ ଅଛୁ ସାନ ମାଉସୀ କଲି ରାତି ସାରା ଥିଲେ ମେଡିକାଲ ରେ
ହୁଁ।
ସିଏ ଆସିଥିଲେ ଦି ପରେ ଆମେ ଝିଅରମୋର ଅଛୁ ଆଉ
ତାଙ୍କର କଣ ସବୁ ଭଲ ହେଲା?
ତାଙ୍କର କାଲିି ପଦ୍ମୀଡିଚାର୍ଜ କରିଦେବେ ଆଉ କାଲି ପଦ୍ମବତୀ ଡିସଚାର୍ଜ କରିଦେବେ
ଆକାଶରେ ଡିସଚାର୍ଜ କଥା କିଛି କହିନାହାନ୍ତି?
ଆକାଶର ବୋଧେ ମୁଁ ଲାଗୁଛି ମଙ୍ଗଳବାର ଦିନ କରିଦେବେ ବୋଲି।
ହୁଁ।
କଣ କହିଲ, ଆଲଗୁମିନଟା ଲାଗୁଚି ଆଜି ଗୋଟେ ଲାଗିବ, କାଲି ଦିଟା ଲାଗିବ ବୋଲି କହୁଥିଲେ। ତାକୁବୋଧେଆଉ କଣ ଆଜି କାଲି ଦି ଦିନି ଛୁଟି ଅଛି ବୋଲି ବି କହୁଥିଲେ, ଯଦି ଛୁଟି, ଛୁଟି ହେଇ ଯିବ ଯଦି ତାହେଲେ ମଙ୍ଗଳ ଦିନ ଛାଡିବେ ବୋଧେ, କହିକିନା ସେ ରିପୋର୍ଟ ଆସିବ ସାତଦିନ ଲାଗୁଛି। ତ କାଲି ହେଇଛି, ତ କାଲି କୋଉ ବାର‌ହୋଇଥିଲା?
କାଲି ବି ଶନିବାରେ
ଶନିବାରେ, ହଁ ଶନିବାରେ, ଶନିବାରେ ବୋଧେ ଶନିବାରେ ରବିବାରେ ଛୁଟି, ସୋମବାରେ ଆଡ଼କୁ ମୋତେ ଲାଗୁଚି ଆସିବେ ବୋଧେଆଉ ସେଟା ହବବୋଧେ ସାତ ଦିନି ହେ ଆଠ ଦିନି ଲାଗୁଚି।
ରିପୋର୍ଟ ଯାଇକି ପୁଣି ଆଣିବାକୁ ପଡିବ ନା ଆମ
ରିପୋର୍ଟ ଭାଉଜ ସେଟା ମେସେ ଏସ ମେସେଜ୍ ଆସିବ। ହଁ ମେଶେ ଆସିଲେ, ଭାଉଜ ଅଛନ୍ତି ପଠେଇବେେ, ମେଡ଼ିସିନି ହଁ। ସେ ଆସକିବେ କାଲି ବୋଧେ କାଲି ନୁ କାଲି ତ ଉପରବୋଳି ରାତିରେ ଆସିବେ, ନହେଲେସେ ମଙ୍ଗଳବାର ଦିନ ସକାଳେ ଆସିବେ।
ହୁଁ।
ସେଇ କଥା ଆଉ, ଡେଜିନାନୀ ମାଉସୀହେରିକା ଆସିଥିଲେ, ମଉସା। ଆଇକି ଦେଖିକି ହଁ ଆଇକି ଦେଖିକି, ଆସିକି ରୁମ ରେ ଖାଇ ପିଇକି ଯାଇଥିଲେ ଆକାଶ ଦେଖିକି ଯାଇସି ଘରୁକୁ ପଳେଇଲେଣି?
କାଙ୍ଗୁନୁଆଗାଁ
ଶୁବୁନି।
ନୁଆ ଗାଁ
ନୂଆଗାଁ ନାଇଁ, ଡେଜିନାନିକିତା ଶାଶୁଘରେ ଛାଡିଦେଇକି, ସେ ତାଙ୍କର ନୁଆାଗାଁ ଯିବେ ଆଉ।
ନୁଆଗାଁ ରେଏବେ କେହି ନାହାନ୍ତି ବୋଧେତାହେଲେ?
ନୂଆ ଗାଁରେ ଅପାର ପିସାର
ସେ, ଦି ଜଣ ଅଚନ୍ତି ନାଇଁ କି।
ଆଉରି, ଏବେ ନା ନାଇଁ, ଏବେ ସବୁ ଯାଇଛନ୍ତି ଆାଇକି ଦେଖା କରିବାକୁ ଭାଉଜ, ଥିଲେ ଦି ପହରଯାକ? ଏବେ ସମସ୍ତେ ଯାକ ଯାଇଛନ୍ତି, ଆମେ ଏତିକିଯାକ ଅଛୁ ରିଙ୍କୀନାନି, ପିତିସାଇ। ପିନୁ ଭାଇ, ସାନ ମଉସା, ଭାଉଜ ଯାଇଛନ୍ତି, ଆଉ ତ ଅଛୁ, ଏବେ ସେମାନେ ଆସିଲେ ସାନମାଉସି ରାତିରେ ଯିବେ ବୋଧେ ରହିଆକୁ ରାତିରେ ରହିବେ ଆଉ
ଏଠିଜାଗା ଅଛି, ଏତେ ଜଣ ସମସ୍ତେ?
ହଁ ହଁ ରୁମ୍ ଅଛି, ଗୋଟେ ହଲ୍ ଟେ ଅଛି, ଆଉ ଗୋଟେ ଆଉ ଗୋଟେ ରୁମ୍ ଟେ ଅଛି। ଆଉ ବିକିିରାନା ଯିବେ ବୋଲି କହୁଥିଲେ, କାଲି କଣ ସଂକ୍ରାନ୍ତି, ଅମାବାସ୍ୟା ଦିଟାଯାକ ପଡୁଚି ବା ଭଲ ନୁହେଁ, ସେଥିପାଇଁ ଗଲେନି ସେ। ଏତେ ଦିନି ହେଲା ରହିଲଣି ଏତେ ଟିଉସନ ସତରରେ
ତୁମ ସାରେ ଫୋନ କରିନାହାନ୍ତି ଆଉ?
ନା ମୋତେବି ଫୋନ କରିନାହାନ୍ତି, ପଇସା ପଠେଇଚନ୍ତି ଖାଲି। କାଲି ପଠେଇଚନ୍ତି, ରାତିରେ, ପାଞ୍ଚ ହଜାରେ। ଚାରି ହଜାରେ ଆଉଦଉଶନ୍ତି, ଇଏ ପାଞ୍ଚ ହଜାରେ।
ହଁ ଆଉ ଛୋଟ ପିଲାକୁ ଏକ୍ସଟ୍ରା ପଢଉଥିଲେହେରା ଦେଲେନି?
ହୁଁ ହୁଁ ଏକ୍ସଟ୍ରା ଦେବେ ଶେ ହେଁ, ଖାଲି କହୁଚନ୍ତି ଆମେ କେତେ ଜଗି ସେ ଖାଲି କହୁଥିବେ ମୁଁ ଆମେ କାଲି ପଇସା ରଖିଚୁ। ଆଉ ପଇସା ଦେବେନି କାହାକୁ।
ଏଇ ଆକାଶ ଭଲ ହେଇଯାଉ, ତା ପାଇଁ ଗୋଟେ ଦୋକାନ କରିଦବା ସେ ଦୋକାନ ଛଡା ଆଉ କୁଆଡେ ତାକୁ ଛାଡିବନି।
ଦୋକାନ ଏଇଟା ଭାବୁଚୁ ଆମେ ତ, କୋଉ ଛାଡିବୁ କହୁନା ଆମେ ସେ ଘର ବାହାରୁ
ସେ ଆଉ ପ୍ରେସରାଇଜ କାମ କରିବନି।
ତାକୁ ଏବେ, ଆଠ ଦଶ ଦିନି ଯାକେ ବୋଧେ କୋଉ ଡକ୍ଟର କହିବେ। ମାନେ ସେ ଯୋଉ ପିଠିିଟାକୁ ହୋଇଚି ନା।
ହୁଁ ହୁଁ।
ପ୍ରେସର କିଛି ପଡ଼ିବନି ପୁଣି ଇଏ କରିବନି ସିଏ କରିବନି। ଡକ୍ଟର କହିବେ ବୋଧେ କଣ କରିଆ। କହିବା ବି ଭାବୁଚି ତାକୁ ବାହାରୁକୁ କୋଉଠି ଛାଡିଆଡେ ଠିକି ହବନି ତାକୁ।
କୁଆଡେ ବାହାରେ ଛାଡିବ କହିଲ ତାକୁ କଣ ଛୋଟିଆ ମୋଟିଆ ରୋଗ ହେଇଚି କି। ହୁଁ କେ ଏତେ ଜଲଦି ଏତେ ବଡ ରୋଗ ବାହାରିଲା ମୁଁ ଭାବୁଚି। ସାଙ୍ଗେ ସାଙ୍ଗେ ଅଠାଦେ।
ଆମେ ମାନେ କଣ ଭାବୁଥିଲୁ ଏହା ହବ ବୋଲିକି।
କ୍ୟାଣ୍ଟିନରେ ଅଧିକ ଟଙ୍କା ନେଇଯାଉଚନ୍ତି ଖାଇବା ନା?
ହଁ ବା ଶହେ ଟଙ୍କା। ଶହେ ଟଙ୍କା ଲେଖାଏ। ସବୁ ନାଇ ନାଇଁ ଇଏ ଆଇଲେ
ସାଧା ହେଲେ ଶହେ ଟଙ୍କା ନା କି?
ସାଧା ହେଲେ ସ
ସୋମ କାଲି ତ ଭଲ ଥିଲା। ଭାତ, ଡାଲି, ତରକାରୀ ଭଜା ଦେବେ ପଚାଶ ଟଙ୍କା।
ଛି।
ଆଉ ଅଣ୍ଡା ଆଣିବୋଲେ ସତୁରି ଟଙ୍କା। ଚିକେନ ଆଣିବୁବୋଲେ ଶହେ ଟଙ୍କା।
ଏଠି ତାହାଲେ ଅଧିକ ନଉଛନ୍ତି।
ହଁ ଏଇଠି ତ ଅଧିକ ନଉଚନ୍ତି। ତାଠୁ ବେଟର ବାହା ତୁ ତମେ ରୁଟି ପାଖାପାଖି ଦି ଟଙ୍କିଆ ରୁଟି ମିଲୁନି।
ସେ ବାହାରୁ ବା ବହୁଥିରେ ଆଣୁଚି କିଣିକି।
କ୍ୟାଣ୍ଟିନରୁ ତ କମ ନବା କଥା ଇଏ ଅଧିକ ନଉଚନ୍ତି।
ବହୁତେ
ହୁଁ।
ବୋଉ ସେଥିପାଇଁ ବାହାରୁ ଯାଇକି ଆଣୁଚିହେରି ବାହାରୁ ଷାଠିଏ ଟଙ୍କାରେ ଭାତ ଡାଲି ତରକାରୀ। ପେଟ ଗରମ ହେଇଯାଇଛି କାଲି କିଛି ଖାଇକି ଯାଇନଥିଲି ଖାଇଲା ବେଳକୁ ସାଢେ ଗୋଟେ ଦିଟା ହେଲାଣି ଶାଢ଼େ ଗୋଟେ ଦିଟା ହେଲାଣି ଗଲା ବେଳକୁ ମୋତେ ଆଉ କଣ ଆକାଶ ଦେଖିକି ସିଏ ଯେ ଛାନିଆ ହେଇଗଲା ମୁଁ ଟିକେ ଇଞେସନ ଟା କିଣିକି ଆଣିଲି ଯୋଉ ମୋତେ ଦେଖିକି ଡର ଲାଗିଲାଣି। ପୁଣି ହେଲେ ହଁ ହଁ।
ପୁରା ବଡଡେ?
ହଁ ପରା ପୁରା ବଡଟେ ଇଞ୍ଜେକ୍ସନ ନୁହେଁ ସେଇଟା ସେଇଟା ଦେଖ ବାୟସି ରେନାଲ ବାଓୟୋସି ସଚ୍ଚ କରିଦବ ଦେଖିବ ସିକ୍ସଟିନି ରୁ ସିକ୍ସଟିନି। ବଡଟେ ଯା ମାନେ ତାର ଯେମିତି ଯୋଉ ଦେଖିଛ ଆମର
ସେଇଟା ଭିତରକୁ ଯିବ ବୋଧେ ନା କି?
ହଁ ବଡି ଭିତରକୁ ଯ ପୁଣି ଘଣ୍ଟାଟେ ଜାଣିଛ ନା ଘଣ୍ଟାଟେ ହବର କରିଥିବ ମୁଁ ବାହାରକୁ ପଠେଇ ଦେଲା ବୋଉକୁ ଘଣ୍ଟାଟେ ଭାବରେ କରି
ଏତେ ସମୟ କଣ କରୁଥିଲ?
ଅପରେସନ ଭଳିଆ ତ କଣ
ଅପରେସନ ନୁହଁ ସେ ମାଇକ୍ରୋସ୍ପପ ରେ ଦେଖିକି ଟିକିଆ ପରେ ଆଣୁଥିବେ ଭିତରୁ
ହଁ ସେଇଟା ଲଗେଇଥିଲେ ଗୋଟେ ଅଲ୍ଟର ସାଉଣ୍ଡ ମେସିନ ଲାଗିଥିଲା
ହୁଁ।
ଏ ମେସିନ୍ଟା ଲାଗେଇଥିଲା ସେ ମେସିନ ଦେଖିକି ସେ ତାଙ୍କର
ଜୁମ କରିକି ପୁରା କଣାରେ ଦେଇଥିବେ ଗୋଟେ ଗୋଟେ
ମାନେ କୋଉ ହଟ ମଡି ଯୋଉଠି ହଁ ଯୋଉଠିକ ଯାଉଥିବ ସେଇଠିକି ନଉଥିବେ ଆଉ
ଛାଡ ମେଡାଲରେ ଆମର ବହୁତ ଏକ୍ସପିରିଏନ୍ସ ହେଇଗଲାଣି ଖାଲି ମେଡିକାଲରେ ରହି ର ରହି ରହା ଜୀବନଟା ଖାଲି ସଳା ଏ ବର୍ଷ ଟା ଯାକ ଗଲା ହେରି ମେଡିକାଲରେ ପୁଣି ଆରେ ଏବେ ମେଡିକାଲରେ
ମୁଁ କାଲି ଭାଇ ମତେ ରାପିଡ ଗଲା ଗଲି ସକାଳେ ଶହେତିରିଶ ଟଙ୍କା ନେଲା ଶହେ ସତେଇଶି ପୁଅ ଗୁଡା ଶୂନ ସେ ଗୋଟେ ନେଇ ତେଇ ଶହେେଇଶ ହେଲା ମୁଁ ଭି ଭ ମୁଁ ଜାଣ ମାନେ ବହୁତ ବଡ ଏରିଆ ଟା ନା ହଉଛି
ହୁଁ
ବ୍ଲଗ ସେ ଛାଡ଼ିକି ଗଲା ଲବିରେପଟେ ପୁର ଫାଷ୍ଟ ଏଣ୍ଟ୍ରି ରେ ଛାଡି ଗଲା ମୁ ମନ ଥିଲା ଆମେ ଆସିଲା ଦିନ କେମିତି ଆସିଥିଲୁ ମୁଁ କଣ କଲିମି ବୁ ବୁକ ମୁଁ କିଲ ଏପଟା ମୁଁ ଜାଣିପାରିବିନି ତାଙ୍କରେ ହଉ ପଇସା ବାଟ ପଢୁ ଚାଲି ଚାଲୁ ଚାଲି ଚାଲ ବୁଲି ବୁଲି ବୁଲି ବୁଲି ଆସିଲି
ହୁଁ।
ତାପରେ ସେଇଠୁ ଆସିଲା ବେଳକୁ ରାତିରେ ରାତି ତ ହେଇନଥିଲା ମୁଁ ତ ଜଲ୍ଦି ପଳେଇ ଆସିଲି ଛଅଟା ହେଇ ଛଅଟା ସାଢେ ପାଞ୍ଚଟା ବେଳକୁ ବାହାରିକି ପଳେଇ ଆଇଲି ଆକାଶ ଗଲା ତୁ ଯାହାରି ଦିନ ଅଛି ପଳା ଆସିଲି ଯେ ପ ପଞ୍ଚା ଅଶି ଟଙ୍କା ଦେଖଉ ଥିଲା ବାଇଶ ଟଙ୍କା ଦେଖାଉ ଥିଲା ପଞ୍ଚାଅଶି ନେଲା କଣ କରିଛି ସିଏ ବି ମାନେ ରାସ୍ତା ଜାଣିନି। ମତେ ପଚାରୁଛ କହୁ ଯି ଆଉ ତମ ଯାଇଥିଲ କି ନାଇ ତମେ ରାସ୍ତା କହିପାରିବ ତତେ ତ ଦିଆ ହେଇଚି ମ୍ୟାପ୍। ତୁ ତ ମ୍ୟାପ ଦେଖିକି ଆସିବୁ କୋଉଠି ଛାଡିବୁ ସେ ମତେ ପଚାରଛି କଣ କରଛି କହିଲ ସେ ପଟିଆ କହିଲୁ ମୁଁ ଚାଲ କଉ ପଟେ ଯିବ ମୁଁ ପଟିଆ ଷ୍ଟେସନ ଦେଇକି ଯାଉଛି ମୁଁ ତ ଜାଣିଛି ଭାଇ ଆଉ ଗୋଟେ ନଦୀପଟ ସାଇଡ ରେ ଯାଏ ଆଉ ସକାଳେକ ଗଲାବେଳେ ସେ ମଞ୍ଚେଶ୍ୱର ଏ ଯୋଉ କଣ ସେମାନେ ହେଲମେଟ ନେଇକି ଆସୁଛନ୍ତି ନା। ତ ହେଲମେଟ ସେ ସେମାନେ ମତେ ଆସିଲା ହାରିକି ରସୁଲଗଡ ତାପରେ କହୁ କୋଉପଟେ ଯିବା ଏ ଭିତର ପଟେ ଜିବାନା ଯଉ ଦେ କିନା ରସୁଲଗଡ ରେ ଯୋଉ ଆମ ମନେ ଅଛି ପଳେଇଥିଲେ ତଳେ ତଳେ ଗାଡେ ରାସ୍ତା ବୁଲି ଯାଇଥିଲେ ଉପରେ ଯିବା କି ତଳେ।
ହୁଁ
ସେ କହୁଛି ଆଉ ହେପଟେ ମାନେ ଟ୍ରାଫିକ ଦେଇକି ଯିବା ନା ଏପଟେ ଯିବା ମୁଁ କହିଲି ନାଇଁ ଏମିତି ସିଧା ସିଧା ଗଲେ ନା ତୁମେ ବି ଠିକରେ ଜାଣିନ ନା ମୁଁ କହିଲି ମ୍ୟାପ୍ ଦେଖ ମୋତେ କହୁଛି ସେ ମ୍ୟାପ୍ ଦେଖ।
ହୁଁ।
ତାପରେ ମୁଁ କହିଲି ନା ତମେ ତମ ଘର ନୁହଁ ଯେଟା ତମ ପଜନ ଘରେକି ମୁଁ କହିଲି ହଁ ନା ଆଉ ତାହେଲେ ମ୍ୟାପ୍ ଦେଖିକି କୁହ। ହେଲା କହୁଛି ଆଗକୁ ଗଲେ ଲେଫ୍ଟ ମୁଁ କହିଲି ତତେ କିଏ କଣି ପିଡ କ ଚଲଉଛୁ ଏବେ ତୁ ଆକାଶ କହିଲା ଏଠୁ ନା ଆକାଶ ତାପରେ ମୁଁ ଟିକେ କଣ୍ଠ ଭାବେ ଆକାଶ ପ ପଚା ଦେଲି ମୋର ବି ମନେ ପଡ଼ିଗଲା ରସୁଲଗଡ ସିଧା ସିଧା କଲେ ଏପଟେ ଉପରକୁ ଗଲା ମାନେ ତଳେ ତାପରେ ତଳେ ପଟ ବା
ଯିଏ ଗଲା ସେ ପଞ୍ଚାଅଶି ଆସିଲା ସେ ଶହେତିରିଶ କେମିତି ନଉଛନ୍ତି?
ଗଲା ବେଳକୁ ଶହେ ତିରିଶ ନେଲା କାହିଁକି ନା ଦଶଟା ବେଳକୁ ଗଲି ହେଇଟା ଅଫିସ୍ ଟାଇମ। ସେଥି ପାଇଁ ପଇସା ଅଧିକ। ଆଇଲା ବେଳକୁ ପଞ୍ଚାଅଶୀ ନେଲା ହଁ। ନା ଟାଇମ୍ ଟେବୁଲ୍ ହଁ ଅଫିସ୍ ଟାଇମ ରେ ଯଦି ଯିବା ଆସିବା କରିବ ତାହେଲେ ଅଧିକ ପଇସା।
ହଉ।
ଅଧିକ ପଇସା ଦେଖଉଛି।
ଭଲ ଆଉ ମୁଁ ତ ଏରା କେବେ କରିନି କି ମୁଁ ବସିନି କେବେ।
ମୁଁ ମୁଁ ବି ମୁଁ ବି କରିନି ଗଲାବେଳକୁ ଭାଇ ଗଲା ଆଇଲା ବେଳକୁ ଆକାସ କଲା ମତେ ବି ଜଣା ନାହିଁ ଖାଲି କରିବା କଥା। ମୁଁ ବସିକି ଆସିବା କଥା।
କହିଲା କିନ୍ତୁ ସେ ଭଳିଆ ଡର ଲାଗୁନି ତା ହାତରେ।
ଡର ଲାଗିବ କଣ ପାଇଁ ଉଁ। ରାସ୍ତାରେ ଲୋକ ଫୁଲ ଅଚିହ୍ନା କଣ ମୁଁ ରାସ୍ତା ଜାଣିଛି ଏପଟ ସେପଟ ରାସ୍ତାରେ ପୁରଇଥାନ୍ତା ହଁ ମୁଁ ଜାଣିଥାନ୍ତି ଯେ ନାଇଁ ଆଉ କୁଆଡେ ପଳିକି ନେଇକି ଆଉଚି।
ମୋ ସହିତ ବସିକି ଯିବାକୁ ଡର ନାଗୁଚି।
ଏ ତଥାପି କାଲି ହେଇ ଯୋଉ ପିଲାଟା ସାଙ୍ଗରେ ଆଇଲି ମୁଁ କହିଲି ଏ ଭଗବାନ ଇଏ ଶଳା ଜାଣିନି କିଛି - ହଉ ତ ହଇରାଣ କରିବ ଆଉ
ଆଉ ବର୍ଷା ହେଇଚି ଆଜି?
ସେଇ ଯୋଉ କିଷାନ ନଗର ଗଳିଠେ ହେଇଥିଲେ ମୁଁ କହିଲି ଏଇିଠି ଛାଡିଦିଅ ମୁଁ ଚାଲିକି ଯିବି ହାରି ତମେ ଆଉ ଯାଆନି କି ହେପଟେ ରାସ୍ତା ମତେ- ମୁଣ୍ଡ ଖାଆନି
ହୁଁ
ବର୍ଷା ନାଇଁ କାଲି ରାତିରେ ପ୍ରବଳ ବର୍ଷା -
ଇଆଡ଼େ ଘଣ୍ଟାଟେ ଦୁଲ ଦୁଲ ଆଜି ପଗେଇଛି
ରାତିରେ ରାତି ସାଢେ ବାରଟା ଗୋଟେ ହବ ବୋଧେ ଏମିତି ବର୍ଷା କାଚିଲା ଯେ କହିବା କଥା - ବ ବର୍ଷା ଘଡଘଡି ବିଜୁଳି ଆଉ ଦିନ ଜାଗବି ଗରମରେ ରହି ହଉନି
ଆଜି ଯାଇନ ଦିନ ଯାଙ୍କ ନାଇଁ କି
ନାଇଁ ବୋଉ ମନା କଲା ବା ବୋଉ କହୁଚି କଣ ଆସିବୁ- ପୁଣି ଭାଇ ସାଙ୍ଗରେ ଯାଉଥିଲେ ଗୋଟେ ଶୁନ ହଁ ଯିବା ଆସିଆ - ପୁଣି ଖାଇବି କିଛି କାମ ନାହିଁ ଯଦି ମୁଁ ରହୁଚି ଆକାଶ ବର୍ଗରେ ବୋଉ ବାହାରେ ରହିବ ବାହାରେ ରହେ ମୋର ମାନେ ବୋଉ କହିବା କଥା ମୁଁ ଯଦି କହିବା କଥା ବୋଉ ଯଦି ଆସ- ତାହେଲେ ହୁଅନ୍ତା, ହଉ
ହୁଁ ହୁଁ ହୁଁ ହୁଁ